ହଁ ମ୍ୟାଡ଼ାମ ସୁବ କଲୋ
ଶୋସଗରା ସାର୍ କେମିତି ଅଛନ୍ତି
ବହୁତ ବଢିଆ ମ୍ୟାଡ଼ାାମ ଆପଣ କୁହନ୍ତୁ
ମୁଁ ବି ମୁଁ ବି ବହୁତ ଭଲ ଲାଗେ ଆଉ ଭଲ ଅଛି ସାର୍ କଣ କରୁଥିଲେ
ହଁ କିଛି ନୁହମ ଏଟା ଟିକେ ମୁଁ ସକାଳୁ ଟିକେ ଭୋଜନ କରିକି ମାନେ ଟିକେ ରିଲାକ୍ସସ ଲାଗ ଟିକେ କରିଲଲା ପରେ ଟିକେ ପଢାପଢି ଟିକେ କରୁଥିଲି ଟିକେ ସେମିତି
ଓ ହୋ ହଉ।
ହୁଁ ଆଉ ସେମିତି ଆଉ କଣ ଆପଣଙ୍କର କଣ କଣ ଅଛନ୍ତି।
କଣ କହିଲେ।
ଆପଣ କଣ ମାନେ କଣ କରୁଥିଲେ କି କଣ କହୁଥିଲି।
ମାନେ ନା ମୁଁ ବସିଥିଲି ସକାଳୁ ଉଠିକି ମାନେ ନିତ୍ୟ କାମ ସାରିକି ବସିଥିଲି କାହିଁକି ନା ଆମପଟେ ଏବେ-ବେ-ବେ ମାନେ ବିଦ୍ୟୁତ ନାଇଁ ତ।
ବିଦ୍ୟୁତ ନାଇଁ ମାନେ ହଁ ଏବେ ତ ମାନେ ନେ ନେ ଖରା ମାସରେ ମାନେ ବିଦ୍ୟୁତ କାଟ ବି ବହୁତ ହଉଛି।
ନା ନା କାଲି ରାତି ଠୁ ବର୍ଷା ହେଇ ବର୍ଷ ବର୍ଷା ହେଲା ଉଁ ତାପରେ ତ କାଲି ରାତି ଠୁ ବିଦ୍ୟୁତ ନାହିଁ ମାନେ ସ ଭଲ ହେଇକି ହେଲାଣି। ହେଲେ ଆସିନି ଏଯାଏ।
ଓ ହୋ ଆମେ ବିଦ୍ୟୁତ କାଟ ପାଇଁ କିଛି ଗୋଟେ ମାନେ ଉପାୟ ବାହାର କରିବା କଥା।
ଆ ଆ ଆଛା ଆଜ୍ଞା ହଁ କାହିଁକି ନା ଶୀତ ମାସରେ-ରେ-ରେ ଶୀତ ମାସରେ ମୋ ହିସାବରେ କାଟିବା କଥା ଯେମିତିକି ଖରା ମାସରେ କାଟୁଛନ୍ତି।
ହଁ ହଁ ହଁ ଖରାପ ମାନେ ଶୀତ ମାସରେ ମାନେ ଚଲିଯିବ ମାନେ ବିଦ୍ୟୁତ ଉଁଅ ଥାଉ କି ନଥାଉ ତା ମାନେ ଆମେ କଣ କି ସେଇଟା ଶୀତ ଲାଗେ ଥଣ୍ଡା ଲାଗେ ମାନେ ତା ବଲେ ଆମେ କିଛି ପଙ୍ଖା କୁଲର ର ର ଏ ଚଲାଉନ ସେଠି ଚଲାଉନୁ ମାନେ ସେଇଟା ବି କିଛି ଆମକୁ କିଛି ଫରକ ପଡେନି ସେଇଟା ମାନେ ଲାଇଟ ଥାଉ କି? ନଥାଉ କିନ୍ତୁ କି ତୁ ଖରା ମାସରେ ମାନେ ବିଦ୍ୟୁତ ଟା ବାଧ୍ୟ ହିଁ ଦରକାର ଆମକୁ ପୁରା
ଆମକୁ ଦରକାର ହିଁ ଦରକାର କାହିଁକି ନା ମାନେ ଏକରେ ଗରମ ବହୁତ ହେଇଥିବ।
ହୁଁ ହୁଁ ହୁଁ ହୁଁ ଗରମ ତ ଗରମ ଆଉ ଆମର କଣ ହଉଛି? ଏବେ ଆମର ସରକାର ବି ସେମାନେ କଣ କରଛନ୍ତି ଆମର ସବୁ ଡିଜିଟାଲ ଇଣ୍ଡିଆ କରିଦଉଛନ୍ତିାନ ନହେଲେ ଚପାରିବାନି ନହେଲେ ଚପାରିବାନି କିଛି ମାନେ କୌଣସି ଗୋଟେ ସମାଚାର କିଛି ଗୋଟେ ଆମେ ଦେଖିବାକୁ ହେଲେ ମୋବାଇଲ ବାହାର କରୁଛି ବା ଟିଭି ଦେଖୁଛି ଆ ସବୁ ଆମେଡି କରିଦେଲେଣି ଆମ ସରକାର ଟା ସେଥିପାଇଁ ବାଧ୍ୟ ହିଁ ଦରକାର ଆମକୁ ବିଦ୍ୟୁତ ପାଇଁ ହଁ ମାନେ ଆମେ ସକାଳୁ ଉଠିଲା ମ ହି ମାନେ ମୋବାଇଲ ନଚଲେଇଲେ ଆମକୁ ଭଲ ଲାଗିବନି ମାନେ ଆଉ ଯଦିଛ
କଥା କରିଲେ ଆ
ମୋବାଇଲରେ ଚାର୍ଜ ନଥିବ ମୋବାଇଲ ଯଦି ଚ ନାହିଁ ତମେ କୋ ଚଲେଇବା ସେଥିପରେ ବିଦ୍ୟୁତ କାଟିବା ବି ଟିକେ ରୋକିବା ପାଇଁ ଆମ କିଛି ଉପାୟ ବା କରିବା କଥା ଥା ସରକାର କ ଟିକେ କଣ କଣ? କର କଥା ଆଜ୍ଞା
ଆଜ୍ଞା ହେଲେ କୁହନ୍ତୁ
ଆଉ କଣ ଆଉ କଣ ଅ ମ୍ୟାଡାମ ଆପଣଙ୍କର ମାନେ ଦୈନନ୍ଦିନ ଜୀବନ ଠିକ ଚାଲିଛି ତ ମାନେ ଆଉ କଣ ଠିକ ଠାକ ଅଛନ୍ତି ତ ଘରେ ସମସ୍ତେ ଭଲ ତ
ମତେ ବହୁତ ଭଲ ଅଛନ୍ତି ଦିନଟା ଭଲରେ ଚାଲିଛି ଲାଇଟ୍ ଏମାନୋନେ ବିଦ୍ୟୁତ ଥିଲେ ଭଲ ହେଇଥାନ୍ତା।
ହଁ ହଁ ବିଦ୍ୟୁତ ଟା ବି ଆମର ଆଉ ଗୋଟେ ମାନେ ଉପାୟ ଲୋକମାନୋନ କରୁଛନ୍ତି ମାନେ ସୋଲାର ଲଗାଉଛନ୍ତି। ଆମ ଛାତ ଉପରେ ବିଦ୍ୟୁତ ପାଇଁ ସୋଲାର ଉପା ସେଇଟା ଗୋଟେ ବଢିଆ। ପାଞ୍ଚ ଶହେଟା ଗୋଟେ।
ଯୋଉଁ ସୋଲାର ସିଷ୍ଟମ
ସୋଲାର ସିଷ୍ଟମ ବି ଗୋଟଛି ଛାତ ଉପରେ ସେଇଟା ଗୋଟେ ବି ଭଲ ଉପାୟ ଗୋଟେ ମାନେ ଦୁଧ ନଥିଲେ ବି ସୋଲାର ରୁ ମାନେ ଦୁଧ ଆଣିକି ଘରେ ଲଗଉଛନ୍ତି ସେଇଟା ଗୋଟେ ବହୁତ।
ଆଜ୍ଞା ୟୁଜଫୁଲ ଜିନିଷ ସେଇଟା ଉଟେ।
ସେଟା ଗୋଟେ ହଁ ଭଲ। ଆ କରି କ କରିବା କଥା ଲୋକମାନଙ୍କୁ ବି। ଲଗେଇବା କଥା
ପ୍ରଦ୍ୟୁତିରେ ଯେତିକି ପଇସା ଯାଉଛି ମାନେ ସୋଲାରରେ ସେତିକି ପଇସା ଯିବନି
ହଁ ହଁ ହଁ ହଁ
ହୁଁ ମାନେ ଆମକୁ ଇନଭେଟର ଲଗାଇବାକୁ ବି ପଡ଼ିବନି ଯଦି ସୋଲାର ସିଷ୍ଟମ୍ଟା ଥିବ।
ହଁ ହଁ ଇନଭଟର ଲହବାକୁ ପଡିବନି ଆଉ ଆରାମସ ଆମକୁ ସେମତି ସେଇଟା ବି ବେଶୀ ଖର୍ଚ ହଉନି ବି ବେଶୀ ସେମିତି ଆରାମସ ଆମେ କରିପାରିବା ଆମେ ସମସ୍ତେ ଲଗେଇ ପାରିବେ
ଆଜ୍ଞା ମାନେ ଗୋଟେ ଥର ଗୋଟେ ଥର ହିଁ ଏମିତି ମାନେ ପଇସା ଇନଭେଷ୍ଟ କରିବାକୁ ପଡ଼ିବ।
ଆଉ ଆମର ବିଦ୍ୟୁତ ନଥିଲେ ଆପଣ ଜାଣିଛନ୍ତି ଏବେ ଆମେ ମାନେ ମାନେ ନେ ମେସ ଆମେ ପାଣି ଗୁଡାକ ବି ମଟର ପାଇଁ ଆଁ ମଟର ଚାଲୁଛି ବିଦ୍ୟୁତ ରେ। ମାନେ ବିଦ୍ୟୁତ ନଥିଲେ ସେଇଟା ଗୋଟେ ଅସୁ ସୁବିଧା ହଉଛି ମାନେ ଗାଧୋଇବା ପାଇଁ। ଗୋଟେ ପଶୁ ବହୁତ ଅସୁବିଧା ହଉ ଆମର ସହର ସହରାଞ୍ଚଳ ରେ ବେଶୀ। ଯେତିକି ବିଦ୍ୟୁତ ନଥିଲେ ସେ ସେଇଟା ଗୋଟେ ବହୁତ ମାନେ ବଡ-ଡ-ଡ ସମସ୍ୟା ବିଦ୍ୟୁତ ନଥିଲେ। ଆଉ-ଉ-ଉ ସେଥିପାଇଁ ଆମର ଇଆଡେ। କଣ ହଉଛି ଉମ। ଆମ ଏଇ ବର୍ଷ ଆମର ଏଇ-ଇ ପୋଖ ପୋଖରୀ ଟା ଆମର ଏଇ ବର୍ଷଟାକୁ ମାନେ ସଫା କରୁଛନ୍ତି ଏ ବର୍ଷର ମାନେ ସୁ ପକ୍ଷୀ ମାନେ ପାଣି ଟା ଶୁଖେଇ ଦେଇଛନ୍ତି ଆଉ ସେଇଟାକୁ ଟିକେ। ଗାଡିଆ କରୁଛନ୍ତି ଟିକେ ସଫା କରି ଇ ଟିକେ ରିପାରିଙ୍ଗ କରୁଚୁ ପୋ ପୋଖରୀଟାକୁ। ମାନେ ସେଥିପାଇଁ ବି ବନ୍ ମାନେ ପୋଖରୀରେ ବି ପୋ ପୋଖରୀରେ ବି ବି ପାଣି ନାହିଁ ତା ମାନେ। ମାନେ ଗାଁ ଯାକ ଲୋକ ସ୍ ସମସ୍ତେ ଅଁ ସେଇ ଟାଇମରେ ଗାଧଉନ୍ ମାନେ ଗାଧେଇ ଯିବା ପାଇଁ ମାଇଁ ବାହାରୁଚନ୍ତି ବଟ ଗି କିନ୍ତୁ ସେଠି ପାଣି ନାହିଁ। ମାନେ କଣ କରୁଛି ମାନେ ସେ ଜେ ସିି ପି ଟା ଯୋଉ ଗୋଟେ ଜାଗାରେ ଗାଡ଼ିଆ କରିକି ସେଇଠୁ ପାଣି ବାହାର କରିଛି। ମାନେ ଗାଁ ସାରା ଲୋକ ସେଇଠି ସେଇଠିକି ହିଁ ଯାଆ ତି ସେଇଠିକି ଟେ ସେଇ କମ ଜାଗାରେ ଗାଧୋଉଚନ୍ତି।
ଭାଇ ହେଲେ ବୋହୁତ ଅସୁବିଧା ହୋଉଥିବ ଆଜ୍ଞା ପାଣି ହଁ ପାଣି ବୋହୁତ ଅସୁବିଧା ସମସ୍ୟା ଦେଖାଯାଉଚି।
ହଁ ହଁ ହଁ।
ହୁଁ।
ଆଉ ଆମର ଏଇ ଆମର ଏଇ ନୂଆ ଆମର
କଣ କରବି?
ଆମର ଏଇ ସମୟରେ ବିଦ୍ୟୁତ ନହେଲେ ଆମେ କେହି ବି ଚଲି
ହଁ ହଁ ହଁ ଏଇଟା ଆପଣ ଠିକ କଥା କହିଲେ ଆଜ୍ଞା। ତୁ ଥିବା କଥା।
ସମସ୍ତଙ୍କର ଦରକାର ହିଁ ବିଦ୍ୟୁତ ତାମାନେ। ସବୁ ମାନେ ଏ ଆମେ ଏବେ ବି ପର୍ଯ୍ୟନ୍ତ ତ ଆମର ଅ ଅ ଗୋଟେ ଗୋଟେ ଗାଁରେ ବି ଦୁତ ଟୋଟାଲି ହିଁ ନାହିଁ ଆସୁ ନାହିଁ ତାଙ୍କର ସେ ମାନେ ଗୋଟେ ଗୋଟେ ଜାଗାରେ ଗୋଟେ ଗୋଟେ ଗାଁରେ ସେମତି ଆମର ଏଇ ସହରା ବୋହୁତ ଜାଗାରେ ରେସୁଁ ବିଦ୍ୟୁତଟା ଆସି ଯାଇଛି
ଆଜ୍ଞା ଆଜ୍ଞା ଗାଁରେ ଆସିଲାନେଇ। ଆଉ ଗୋଟେ କଥା ବିଦ୍ୟୁତ କଥାରୁ ମନେ ପରିଲା ଯେ ଗୋଟେ ଗୋଟେ ଗାଁ ପରେରେ ଏ ଦୁଇ ହଜାର ଛବିଶି ମସିହା ହୋଇସାରିଲାଣି ହେଲେ ସେ ପାଖରେ ମାନେ ବିଦ୍ୟୁ ତ୍ ଯାଇନି। ମାନେ ନେଟୱାର୍କ ପ୍ରୋବ୍ଲେମ୍ ସେଇଠି। ଆପଣ ଜାଣିଛନ୍ତି ସେ ସବୁ। ମାନେ ଏମିତି କିଛି କିଛି ଗାଁ ଅଛି ସେ ଯୋଉଠି ନେଟୱାର୍କ ନ ଥିବ ମାନେ ସ ଫୋନ୍ ଫର ଫନ୍ ଲାଗୁନଥିବ କହିଲେ।
ଫୋନ୍ ଲାଗୁନଥିବ କଲଟେ ଗୋଟେ କାହାକୁ ତମେ ଆପଣ ଫୋନଟେ କରିବେ କଲଟେ କରିବେ
ହଁ କାହାକୁ ଫୋନଟେ କଲେ ଫୋନ ଯାଉନଥୁବ ମାନେ ସେ ଏମତି ସେ ମାନେ ଏମିତି ହୁଏ ଯେ ନେଟୱାର୍କ ନଥିବ ଗଛକୁ ଚଢ଼ିଲେ ନେଟୱାର୍କ ଆସିବ ନହଲେ ଛାତ ଉପରକୁ ଗଲେ ନେଟୱାର୍କ ଗୋ
ଆସିବ ସେଇଟା ଗୋଟେ ସମସ୍ୟା ଗୋ
ସେଇଟା ଗୋଟେ ସମସ୍ୟା ଏ ଯାଏଁ
ଆଉ କା ହଁ କାହାକୁ ମାନେ କାହାକୁ ଗୋଟେ ଯଦି ଆମର କାହାର ଯଦି କାନ୍ ମାନେ ବୋହୁତ ମାନେ ଆ-ଆବଶ୍ୟକ କାମ ଅଛି କାହା ଉପରେ କାହାକୁ କଲ୍ କରିବା ଅଛି କାହା କଣ ମାନେ ତମେ ଠିକ ସମୟରେ ସେଟାକୁ ତମେ ତାହାକୁ ଅ-ଫୋନ କରିପାରିବନି କଥା ହେଇ ପାରିବନି ତା ସାଙ୍ଗରେ।
ଆଜ୍ଞା ଆଜ୍ଞା ହଁ ମାନେ କିଛି ଗୋଟେ ହଁ ମାନେ କିଛି ଗୋଟେ କହି ହବନି ମାନେ ଯୋଉଟା କିି କଣ? ଗୋଟିଏ ପରିସ୍ଥିତି ଆସିଲା ସେ ସମୟରେ କାହାକୁ କିଛି ଖବର ଦେଇ ହେଇପା ଖବର ଦେଇ ପାଇବାନି ସେମିତି ବହୁତ କିଛି ପ୍ରୋବ୍ଲେମ ଅଛି।
ହଁ କାହା ଗୋଟେ ଦେହ ମନେକର ହଁ ମାନେ ତାହାକୁ ଆମେ କିଛି କାହାକୁ ଯଦି କଲ୍ କରିବା କ ମାନେ ଆମ୍ବୁଲାନ୍ସକୁ ୟା ହସ୍ପିଟାଲକୁ କାହା କଲ୍ କରିବା କଥା ଯଦି ଠିକ୍ ସମୟରେ ଆମେ ଜଣେଇ ପାରିବାନି।
ହଁ ସେଇଟା ବୋହୁତ ବଡ ସମସ୍ୟା ସାର୍।
ହୁଁ ଏମିତି ବି ହୋଉଛି ବି ଏବେ ବି ଏ ପର୍ଯ୍ୟନ୍ତ ବି ମାନେ କଣ ଗୋଟେ ଗୋଟେ ଗାଁରେ ବିଦ୍ୟୁତ ନାହିଁ ମାନେ ସୁବିଧା ନାହିଁ ତାଙ୍କର କାହାର କଲ୍ କରିବା ପାଇଁ ବା ବେଲେ ସେଥିପାଇଁ ଗୋଟେ ବୋହୁତ ପେସେଣ୍ଟଗୁଡାକ ବି ମାନେ ତାଙ୍କର ଗୋଟେ ସମସ୍ୟା ଆସୁଚି କାହାକୁ କଲ୍ ଠିକସେ କରିପାରୁ ନେହିଁ ଠିକ ଠକ ସମୟରେ ଆମ୍ବୁଲାନ୍ସ କୁ ରା ମାନେ ଟିକେ କରିପାରୁ ନାହାନ୍ତି। ସେଡା ଗୋଟେ ଅବ ମାନେ ଅବସ ଅବସ୍
ସ୍ ହଁ ଅବସ୍ତା ସମସ୍ୟା ହେଇଯାଉଚି ସେ ସବୁ ଜିନିଷ ମାନେ ଆପଣ ଚାହୁଁଥିବେ ଡାକ୍ତରଖାନା ଯିବାକୁ ସେ ସମୟରେ ଗାଡ଼ିକୁ ଫୋନ୍ କରିବା ପାଇଁ ଆପଣଙ୍କ ପାଖରେ ନେଟୱାର୍କ ନଥିବ ମାନେ ଏତେ ବଡ଼ ସମସ୍ ସ୍ୟା ଆଉ କହୁ କହନ୍ତୁନି। ହୁଁ ଆଉ କଣ କୁହନ୍ତୁ କଣ ଖାଇଲେ ଆଜ୍ଞା।
ଖାଇବାଟା ତ ଏବେ ଆମ। ମା ଡା କରିଥିଲେ ସେଟା ବଡା କରୁଥିଲେ ବଡା ପିଆଜି କରିଥିଲେ। ଆଉ ବଡା ପିଆଜ ଖାଇଦ। ଦେ ମୁଁ ତ କେବେ ଖାଏନି। ବଡା ପିଆଜି ଟି ଆଜି ଟିକେ ଖାଇଦେଲି ଆଉ। ମୁଁ ନା ଟିକେ କଣ ହୁଏ କି ମୋର। ଦେହଟା ସକାଳୁ ସକାଳୁ ଗୋଟେ ତେଲିଆ ଜିନିଷ ଖାଇବି। ମାନେ ଏଇଟା ଗୋଟେ ଅସ୍ ଏସିଡିଟି ହେଇଯାଏ ବଢିଯାଏ ଆଉ ସେଇଥିପାଇଁ ମୁଁ ଟିକେ ସେଟା କୁ। ଟିକେ ମାନେ ଖାଏନି ଟିକେ।
ହଁ ହଁ ହଁ ମାନେ ଆପଣ। ସେ ଜିନିଷକୁ ଇଗନୋର କରନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆପଣ କଣ ମାନେ ସ ସକାଳୁ ଖାଇବା ମାନେ ସକାଳୁ ମାନେ ଆମେ ଯେତେବେଳେ ଯେ ଖାଉଛେ।
ହୁଁ ଭଲ ଖାଦ୍ୟ ଖାଇବାକଥା ପେଟ ପୁରା ଖାଇବା କଥା ଆଜ୍ଞା ଆଜ୍ଞା।
ଆଉ ସବୁ ସ୍ଵାସ୍ଥ୍ୟ ଖାଦ୍ୟ ଆମର ଦେହ ପାଇଁ ଯୋଉଟା ହିତକର ଅଛି ସେଇ ଖାଦ୍ୟ
ହଁ ସେ ସବୁ ଖାଇବା କଥା ଆମକୁ। ଯେମିତି ସକାଳୁ ଉଠିକି ଫଳ।
ହଁ ଫଲ ଫୁଲ ଗୋଟେ ଭଲ ଆବଶ୍ୟକ ଆମକୁ ମାନେ ସକାଳୁ ଖାଇବା କଥା ସେଇଟା ଗୋଟେ ତାପରେ ଆଉ ଆଉ ବେଶିକରି ଲୋକ କଣ କହୁଛନ୍ତି ଏବେ ଖାଇବା କହିଲେ ଚାହା ଚାହା ଗୋଟେ ତାଙ୍କର ଗୋଟେ ଅଭ୍ୟାସ ହେଇଯାଇଛି ତାଙ୍କର।
ହେଲେ ଏଇ ଟପିକ। ଏ ଆମେ ନେକ୍ସଟ କେବେ କଥାହେଇପାରିବା। ହେବା ସାର୍
ହଉ ଠିକ ଅଛି ଠିକ ଅଛି ମ୍ୟାଡାମ ମୁଁ ଆର
ଆଜ୍ଞା ହଉ ହଉଛି ଧନ୍ୟବାଦ